ହ୍ୟାଲୋ।
ହଁ କୁହ
ହଁ ସେଟା କଣ କିଲ ଏ ଦି ପ୍ରକାର ଅଛି କ୍ୟାଲସିୟମ ଟଏ ଆମର ଗୋଟେ କ୍ଷୀର ର ତିଆରି ହୁଏ ଗୋ ଗୋଟେ ଶମୁକା ଆଉ ମୋତିଭତି ର ଯୋଉଟା ଶାମକ ରୁ ତିଆରି ହୁଏ ସେଟା ହେଲା ଯଦି ଛଅ ସାତ ମାସ ଖାଇବେ ତାହେଲେ ସେଟା ଷ୍ଟୋନ କରିଦିଏ। ସେ ହଁ ସେଟା ଷ୍ଟୋନ ମାନେ ବେଶୀ କରେନି ଅଳ୍ପ କରିଦିଏ କାହାର କାହାର ସେମାନେ ସେଟ ରିକ୍ସ ଟିକେ ଥାଏ ଆଉ ଯୋଉଟା କ୍ଷୀରରୁ ତିଆରି ହୁଏ
ଆଉ ଜାଣିବ ମୁୁଁ କୋଉଟା କୋଉଟା କ୍ଷୀର
ଆଜ୍ଞା ଆଜ୍ଞା କହୁଛୁ ଯୋଉଟା ପ୍ରାୟ ଦେଖିବେ ହାଡ ଭାଙ୍ଗିଲା କେସ ରେ ଦିଅନ୍ତି ସେଟା ଡକ୍ଟର ଲେଖନ୍ତି ଭଲ କ୍ୟାଲସିୟମ ଲେଖନ୍ତି। ଏ କାରଣ ଭଲ କାଲସିୟମରେ ମାନେ ଯୋଉଟା ଏମ କଣ କହିଲେ ଭଲ କ୍ୟାଲସିୟମ ଟା ଆପଣଙ୍କର କ୍ଷୀରରୁ କ୍ଷୀରରୁ ତିଆରି ହୁଏ ମାନେ ଭଲ ଜିନିଷ ରୁ ତିଆରି ହୁଏ।
ଆଜ୍ଞା।
ଆ କ୍ଷୀର ଅଣ୍ଡା ଫଣ୍ଡା ହେଗୁରା ବି ତିଆରି ହୁଏ ଆଉ ଯୋଉ ଲୋ କ୍ୱାଲିଟି ଯାହାଲେ ବି ଗମେଣ୍ଟରେ ଏ ଗମେଣ୍ଟରେ କଣ ପୁରା ହାଇ କ୍ଵାଲିଟି ଦେବେ କି ଏ ଶାମୁକା ଫାମୁକାରେ ତିଆରି ହୁଏ ଯୋଉଗୁଡ଼ା ସେଗୁଡା ହେଲା ଟିକେ କମରେ ମିଳିଯାଏ ଶାମୁକା ମୋତିରେ ଯୋଉଗୁଡା ତିଆରି ହୁଏ ଆଉ। ଗମେଣ୍ଟରେ ପ୍ରାୟେ ସେ ସାମୁକା ଫାମୁକାରେ ତିଆରି ହବ ସବୁ ଜାଗାରେ ଆମର ମେଡିକାଲ ଷ୍ଟୋରରେ ଅଛି ଦାମିକିଆ ସାମୁକା କା ବି ଅଛି ତାପରେ କ୍ଷୀର ଫୀର ବି ଯୋଉଟାରେ ସେଗୁରା ବି ଅଛି।
ସେଇଟା କୋଉଥିରେ ତିଆରି?
ଆ ଗମେଣ୍ଟରେ ଯୋଉଟା ଦିଅନ୍ତି ସେଟା ଶାମୁକା ଫାମୁକାରୁ ତିଆରି ହୁଏ। ମାନେ ଶାମୁକା ସବୁ ସାମୁକା ନୁହଁ ମିଶ୍ ମିଶିଥାଏ ସବୁ ପ୍ରକାର ମିଶିଥାଏ କିନ୍ତୁ କ୍ୱାଣ୍ଟିଟି ବେଶୀ ସେଗୁଡା ଥାଏ ଆଉ।
ଓହୋ ଏ ସେଇ କଣ କୁହନି ଏଇ ଯୋଉ ଗୋଡର ପାଦ ଯୋଉ ଗୋଇଠି ଟା ନୁହେଁ ନା। ହଁ ସେଇଟା ବଥା କରୁଚି ଧରୁଚି ଶୀର ହେଲା ଭଳିଆ।
ଶୀର ଧରୁଚି?
ମାନେ ଶୀର ଧରଲା ଭଳିଆ ସେଇ ଗଣ୍ଠିଟା ବଥା କରଚି।
ତାହେଲେ ଆଣ୍ଟି ସେଟା ଆପଣଙ୍କ କ୍ୟାଲସିୟମ ସଟ୍ ହେଇନି ଏଟା ହେଲା ନ୍ୟୁରୋ ପ୍ରୋବ୍ଲେମ ହେଇଛି।
ଶୀର
ହଁ ଏଟା ଶୀର ବିଭାଗରେ ଦେଖେଇବେ ମେଡିକାଲରେ କଲେ ଟେଷ୍ଟ ତ କରିବାକୁ କହିବେନି ସେ ନ୍ୟୁର ମେଡିସିନ ଦେଇଦେବେ।
ଶୀର ଧରୁଚି କି ଗଣ୍ଠି ବନି ଧରୁଚି ମୁଁ ବି ଜାଣିି
ହଁ ଆଣ୍ଠୁ ଗଣ୍ଠି ପ୍ରାୟ ହେଲା କ୍ୟାଲସିଅମ ଯନସ୍ ସେଟା ଏମତି ଗୋଟେ କାମ କରନ୍ତୁ ସେ ମେଡିକାଲ ପଳାନ୍ତୁ ନ୍ୟରୋରେ କିଛି ଟେଷ୍ଟ କରିବା ପାଇଁ କୁହନ୍ତିନି ମୁଁ ଜାଣିଚି।
ଉଁ
ଯଦି ବି କହିଲେ ସେ ଗମେଣ୍ଟରେ ହି କହିବେ ଅ-ସେଠୁ ହେଲା ଡକ୍ କ୍ଟର ଲେଖିଦେବେ କାରଣ ହେଲା ସି
କିନ୍ତୁ ମୁଁ ଏଇ ଯୋଉ ବ୍ଲଡ଼ ଟେଷ୍ଟ କରିନଥିଲି ନା ସିଏସ୍ କହିଲେ ଯେ ତମର ହୋଉଚି ବ୍ଲଡ କମ ଅ
ହଁ ତାହେଲେ ଆଇରନ୍ ସଟ୍ ଥିବ ବ୍ଲଡ କମ୍ ଥିଲା ମାନେ ଆଇରନ୍ ଟାବଲେଟେ ଖାନ୍ତି ମୁଁ ପା ଏ ସେଇ ବ୍ଲଡ ଡୋନେଟ୍ କରଥିଲି ମୋର ବ୍ଲଡ କମିଗଲା ମୁଁ ଆଇରନ୍ ଟାବଲେଟ୍ ଖାଉଚି।
ଓହୋ।
ବ୍ଲଡ୍ ଡୋନେଟ୍ କଲା ପରେ ହେଲା ଆଗରୁ ବ୍ଲଡ କମ ହେଇଯାଇ ନଥିବ?
ହଁ ଗୋଟେ ପାଉଡର ରକମ ଦେଲେ ଲାଗେ ହୋଉଚି କମଳା କମଳା।
ଆହା ସେଟା ଓଆରେସଟା ଦେଇଥିଲେ ଓଆରେସଟା।
ସେ ଗୋଟେ ପକେଟରେ
ହଁ ଗୋଟେ ଲିଟର ପାଣିରେ ଗୋଟିଏ ମିଶେଇକି ପିଅନ୍ତି ସେଇଟା।
ଏଇ ଗୋଟେ ପ ପକେଟରେ ଏଇ ଯୋଉ ଏଡିକି ଯିମିତି ଚକୋଲେଟ ଭଳିଆ ପଶିଥିଲା ଆଠ ଦଶଟା ପକେଟ। ତାକୁ ଚା-କଇଁଚିରେ କାଟିଦେନି କାଟିଦେଇକି କହିଲେ ପାଉଡରକୁ ଗୋଳେଇବ ମୁଁ ଥରେ ଗରମ ପାଣିଏ ଗୋଳେଇନି ସିଏ ତାର ପିଣ୍ଡା ହେଇଗଲା ଥଣ୍ଡା ପାଣିରେ ଗୋଳେଇନି ସିଏ ଉପରେ ଭାସିଲା ମୁଁ ତାକୁ ପାଟିରେ ଝାଡି ଦେଏନି କାମ ଶେଷ, ଜାଣଲନା। ଆ ସିଏ ତ ମିଳେଇଲା ନେଇ ତାର ଖାଲି ଗ୍ଲାସ ଚାରି ପିଟି ନାଗିଗଲା ସେଇ ଏଡିକି ଏଡିକି କେତେ ଟଙ୍କା ଗୋଟେ ନେଇଥିଲା ଚାରସ କେତେ ଟଙ୍କା ନା କଣ ଚାରସ ନା ତିନିଶ କେତେ ଟଙ୍କା। ପାଞ୍ଚ ଛଅଟା ପକେଟ ଥିଲା ଆଠଟା ନାଖା ସାତଟା।
ହୁଁ।
ସେଇଆକୁ ଦେଇଥିଲା କଇଲା ଦି ପର୍ସେଣ୍ଟ ବଢିଯିବ ବ୍ଲଡ୍।
ହୁଁ।
ସେଇଆକୁ ଖାଇଥିନି।
ହୁଁ ସେଟା ବଢେ ତାପରେ ଆଇରନ୍ ଏ ଟାବଲେଟ୍ ହେଲା ମାସେ ଦି ମାସ ଖାଇଥିବ ଠିକ ହେଇଯିବ ସେଟା ଆପଣଙ୍କୁ ଦୁର୍ବଳିଆ ଲାଗୁଥିବ ତ ମାନେ ବସିକି ଉଠିଲା ବେଳକୁ ଅନ୍ଧାରିଆ ଅନ୍ଧାରିଆ
ହଁ ହଁ ସେଇ ଆଇରନ୍ ଏ ଏଇ ଯୋଉ କାଲସିୟମ ଖାଇବୁ ନାହିଁ ଆ
ଚେନ ସେଟା ଆଇରନ ଶଟ୍ ହୁଏ।
ଓହୋ ଆଉ ଏଇ କ୍ୟାଲସିଅମ ଟା ଖାଇବିନି।
କ୍ୟାଲସିଅମ ଆଉ ଖାଇବା ଦରକାରନାହିଁ ଆଣ୍ଠୁଗଣ୍ଠି ଯଉଟା ହଉଛି ଶିରକହିଲେ ସେଟା ନ୍ୟୁରୋ ପ୍ରୋବ୍ଲେମ ପାଇଁ ହଉଛି ହଁ ଖାଇବା ଯଦି ଖାଇଦିଅନ୍ତୁ ଏତ ବିି ଅସୁବିଧା ନାହିଁ କିଛି।
ବୟସ ହେଲାଣି ମାନେ ସବୁ ରୋଗ ହବ ନେଇ କି।
ସେଟା ଆଣ୍ଟୀ ଆଜି ହଁ ବୟସ ହେଲେ ସେଟା ଆମରି ଏବେ ସିନା ନା ଜାଣି ପାରୁନୁ ବୟସ ହେଲେ ମାନେ ସମସ୍ତଙ୍କର ଷ୍ଟାର୍ଟ ହବ।
ହଁ ବା ଅଟଚାଳିଶ ବର୍ଷ ଚାଲିଲା ଆଉ ହବନିନାଆଉ ଦି ବର୍ଷ ପରେ ପଚାଶ ହବ ହେଲାଣି ଆଉ କଣ କହିମି।
ତ ମାଡି ଆସୁଛି ମୋ ପୁଅ କହିଲା ଭଳିଆ ମୁଁ କଣ କରିବି କୁହ ମୋ ପୁଅ କହିଲା ତୋ ତ ବୟସ ବଢିବ ରୋ ରୋଗ ହବ ମେଡିସିନ ଖାଇବ ଆଉ ଚିନ୍ତା କରିବାର କଣ ଅଛି।
ହଁ ବା ଆଜ କାଲି ଯୁଗ ସେଇଆ ହେଲାଣି ଆଗରୁ ମେଡିସିନି ଖାଉନଥିଲେ ଲୋକ ଜଣେ ଏବେ ତ ସବୁ ଜିନିଷରେ ମିଶୁଛି ଜିନିଷ ଆଉ ସାର ଫାର ମିଶିଲା ଆଉ କଣ କରିିବା ର।
କ୍ଷୀର ଟାପି ଖାଇଲେ ଭଲ।
ହଁ କ୍ଷୀର ଖାଆନ୍ତୁ କ୍ୟାଲସିୟମ ଯଦି ନ ଖାଇବେ ତାହେଲେ କ୍ଷୀର ଖାଆନ୍ତୁ ଆହୁରି ସବୁଠୁ ଭଲ କ୍ଷୀର ଯଦି ଖାଇବେ। କ୍ୟାଲସିୟମ ଟାବଲେଟ ବି ଖାଇବା ଦରକାର ନାହିଁ। ଛାଡିବାକୁ ହେଲେ କ୍ୟାଲସିୟମ ଟାବଲଟେ ବି ଦରକାର ନାହିଁ।
ହୁଁ ଯାହା ତମର ଭଲ ହେଲା ତମର କିଛି କାହାର ହେଲେ ତମେ ତମର ମେସିନ ନେଇଯାଉଚ ଆମର ସେ ଭାଇଟି ଦଉଥିଲା ସେ ଦୋକାନ ଫୋକାନ ବନ୍ଧ କରଦେବା
ହୁଁ,
ହେଲାଣି ଝିଅ ଆସି ନବମ ଦଶମ ପଡିଲାଣି ବାତରା ମାନେ ମଦ ଫଦ ପିଇବନି ଗାଡି ଧରିକି ଧଉନା ଯୋଉ ଜାଗା ଯିଏ ଡାକିଲା ଚାଲିଗଲା ତାକୁ ବସେଇକି ନେଇଗଲା କିିଏ ମେଡିକାଲ ଗଲା କଉଠୁ ବସ ରାଜନୀତି କଲା ଏଇ ସବୁ ଆଉ ଖାଇଲା ବେଳେ ଯାଇ ଘରେ ପହଞ୍ଚିବ ଖାଇବ ଫେରେ ଫାଁ ମାଇଲା ଭଳିଆ ଗା କେତେଳେ ଉଠେଇକି ଚାଲିଯିବ ଏଇ ସବୁ। ଆ ଆଉ କିଏ ଯାଉଛି ଆଜିକାଲି ଆଉ କଥାବାର୍ତ୍ତା ବି କରିପାରିବୁ। ହୁଁ ଏ ନ ବାଛି ତ କହିଥି ଲଥିଲା ବହୁତ? ଏଇଟା ପନ୍ଦର ହେଇଯିବ ତମର ବି ପନ୍ଦର ହେଇଗଲା ତମର ବି ପନ୍ଦର ହେଇଯିବ ଫେରେ
ସେଟା ସେ ତା ହଁ ସେଟା ତାହେଲେ ସେଇ ଟାବଲେଟ ଟା ହଁ ଠିକ ଅଛି। ସେଟା ଏମତି ଯୋଉ ତାହଲେ ଆପଣ ନିୟୁର ମେଡିସିନ ଦେଖି ଦିଅନ୍ତୁ ସେ ମେଡିକାଲରେ ଅଛି ଆମେ ଯାଇଥିଲୁ ସେ ଦେଖିଲୁ ସବୁ ମେଡିସିନ ଗୁରା ଥୁଆ ହେଇଥିଲା।
ହଁ,
ଭଲ ମେଡିସିନ ଗୁରା ରଖିଛନ୍ତି ବାହାରୁ କିଣିବାକୁ କହିଲେ କହିବେ ନା ଗଭର୍ଣ୍ଣମେଣ୍ଟ ମେଡିକାଲ ରେ ଅଛି ତାଙ୍କଠୁ ହିଁ ନେବେ ଡକ୍ଟର ଯଦି କହିଲେ ତାଙ୍କର କମିଶନ ଥିବ ବୋଲି ସେ ବାହାରୁ କହିଦେବେ କିନ୍ତୁ ଯାଇକି ସେ ମେଡିକାଲ ଧରି ଆଣିବେ।
ଓ ହୋ,
ଜିନିଷ ରଖିଛନ୍ତି ଯାଇଥିଲେ ଦେଖିଲେ ଭଲ ଭଲ ଜିନିଷ ରଖିଛନ୍ତି। ସେଗୁରା ମା ବେଶୀ ନୁହଁ ନ୍ୟୁରୋ ଭିଟାମିନ ଦେବେ ଆପଣଙ୍କୁ ମିଠାଲ କଲାମନ୍ ଦେବେ। ଅ ସେଟା ଖାଇଦେଲେ ଆପଣଙ୍କର ଠିକ ହେଇଯିବ ଆଉ।
ଏଠୁ କେତେ କିଲୋମିଟର ଦୂରରେ ତମର ଟାଉନ କୋଡ଼ିଏ ନା କେ ତିରିଶ କିଲୋମିଟର ଦୂରରେ ଅଛ ତମେ
ଆ। ଆପଣଙ୍କ ଘରଟା ଏମତି ଯୋଉ ମେଡିକାଲ ରୁ କେତେ ଦୂର?
ମେଡିକାଲକୁ ଦଶ କିଲୋମିଟର।
ଦଶ କିଲୋମିଟର, ମେଡିକାଲ ରୁ ଦୂର ଆହୁରି।
ମ ମେଡିକାଲ ଆମ ଘରକୁ ଦସ।
ଦଶ ଯଦି ତାହେଲେ ମୋର ହେଲା ଏଠୁ ପଇଁତିରିଶ ପଇଁଚାଳିଶ କିଲୋମିଟର ଧରନ୍ତୁ ଆପଣଙ୍କ ଘର ଘର ଦୂର ଆଉ।
ହଁ ପଇଁଚାଳିଶି ମାନେ କେତେ ସମୟ?
ହଁ ସେଟା ଆମେ ଘଣ୍ଟେ ଭିତରେ ଯାଇକି ପହଞ୍ଚି ଯାଇଥିଲୁ ସେଦିନ।
ହଁ ସେଇଆ ବା କହୁଛି ଆମର ବା ଏଇ ଯୋଉ ଆମର ଆମ ପୁଅ ରହିଛି ଯୋଉଠି ପି ପି ଏଲ ପାରାଦୀପରୁ ବାଇକ ଧରିିକି ପଳେଇ ଆସୁଛି
ସେଠିଆ ମୁଁ ଆଜ୍ଞା ପାରାଦୀରେ ଅଛି। ପାରାଦୀପରେ ସେଇ ଦାଦା ମାନେ ଆଜି ଆସୁଛନ୍ତି, କୋଉଠି କି ସେଇ ପାରାଦ୍ୱୀପରୁ ହିଁ ଆସୁଛନ୍ତି।
ଓହୋ। ଆମର ବା ପି ପି ଏଲ ପାଇଗଲା ପୁଅ ତ, ଏ ବାଇକି ନେଇ ପଳେଇ ଆସୁଚି। ତାକୁ ଯେତେ ମନା କଲା ଆଉ କହୁଛି, ହେ ଗାଡି ସୁବିଧା ନୁହଁ। ବସ ପକେଇ ପକେଇ ଆଣିବ, ଇଏ କରିବ। ତୁ ଏତେ ଡରୁଚୁ କାଇଁ, ଆଠ ଟିକିଆ ରା
ନା ଭଲ ରାସ୍ତା, ସେଠି ଭଲ ରାସ୍ତା କରିଦେଲେଣିି ତ ଏବେ। ରାସ୍ତା କାମ ଚାଲିଥିଲା। ମୁ, ମୁଁ ଏବେ ଜଷ୍ଟ ଯାଇ ଥିଲି। ନଭେମ୍ବର ଆଡକୁ ଯାଇଥିଲି ଗାଁ କୁ।
ହଁ, ତାନେ ଗାଁ ଟା ହଉଛି ପାରାଦୀପ। ଆଛା ଆଛା।
ସେଠି ଯାଇଥିଲି, ରାସ୍ତାର କାମ ଚାଲିଥିଲା।
ହୁଁ। ଆଉ ସେ ଯୋଉ, ପାରାଦୀପ ବସଷ୍ଟାଣ୍ଡରୁ କେତେ କିଲୋମିଟର ତମ ଘର? ଗାଁକୁ।
ବସଷ୍ଟାଣ୍ଡରୁ ହବ, ଦୂର ହବ ଆମର ଘର। ଏକର ଲାଇନ ରେ ପଳେଇ ଆସୁଛି। ନଈ ଏକର ସାଇଡରେ
ଏ ଯୋଉ ନଈଟା ଅଛି।
ହଁ, ନଈ ଏକର ସାଇଡ ରେ ପଳେଇ ଆସୁଛି। ଜାଣିପାରିବେନି ଜାଗା ନା କହିଲେ।
ଓ ଆଛା ଆଛା। ନଈ ତ ପାର ହେଇକି, ଆମେ ଯାଉ ନା।
ହଁ ନଈ ପାର ହେଇଁକ ହଛ ହ।
ଆଛା। ଆମର ଯାଇଥିଲୁ, ଏପଟରେ ବି ଗୋଟେ ଜଣଙ୍କର ଆର୍ମି ରେ ଚାକିରି କରିଥିଲେ। ସେମାନେ ଆସିଥିଲେ ବାହା ହେଇଥିଲେ। ଆମେ ତାଙ୍କର ଚତୁର୍ଥୀକୁ ଯାଇ ପାର ନଥିଲୁ। ଆମ ପୁତୁର କହିଥିଲା ବୋଲି ପୁତୁରା ଚାକିରି ଆଇିଲା ଯେମିତି ଆମେ ଗଲୁ। ପୁଅ ପାଖକୁ ସେଠି ଗାଡି ନେଇକି। ଆମର ତ ଘରେ ଗାଡି ଅଛି। ଆମର ସେ ପୁତୁରା ଆଗେ ଯାଇକି ସେଠି ସେଇ ଗାଁରେ ପହଞ୍ଚିଲୁ ପହଞ୍ଚିକି ସେଇଠି ତାଙ୍କୁ ସବୁ ଦେଖା କରିକି, ଫେରେ ଗଲୁ ପାରାଦ୍ଵୀପ।
ହୁଁ।
ହୁଁ ଏମିତି ଆଉ। ଆମ ଗାଁ ଟା ସେଠି ଆଉ।
ହୁଁ ସେଠି ମୁଁ ପ୍ରାୟ ଯାଇନି ବେଶ୍ ରାସ୍
ହଁ ଏଠି କାମ ଇଏ ସମସ୍ତେ ରହିଲେ।
ଠି ନା ସେଠି ନା ଦାଦା ମାନେ ରୁହନ୍ତି।
ହଁ ହଁ ଗାଁ ଟା ଆଉ।
ହଁ ଗାଁ ଟା ଆଉ।
ଆଚ୍ଛା ସେ ଦାଦା ହେରିକା କେଆ
ହୁଁ ଆସୁଛନ୍ତି ବା ସବୁ ଦାଦା ଖୁଡି ଘରିକା ସବୁ ଆସୁଛନ୍ତି। ଏଇ ସେଇ ତା ଙ୍କୁ ଯାଇଥିଲି ଏବେ ବସଷ୍ଟାଣ୍ଡରୁ ତାଙ୍କୁ ସେଇ ନେଇକି ଆସିଲି ଘରେ ଛାଡିଚି। ଆଜି ମୁଁ ଆଉ ରାତିରେ ଆଉ ଆସିବିନି କାମକୁ କାଲି ବି ଆସିବିନି କାଲି ପୂଜା ଅଛି।
ହଁ। ହଁ ମୁଁ ପୁରୀରୁ ଗଲେ ଆସିିଲେ ଶୁକ୍ରବାର ଦିନ ଫୋନ୍ କରିବି ଆଉ।
ଆଜ୍ଞା ଆଉ ତିନି ତିନିଟା ରହିଲା ଛଅ ଜଣଙ୍କ ସହିତ ଛଅ ଜଣ ବୋଧେ।
ହଁ।
ଆଜ୍ଞା ଆପଣଙ୍କର ତିନି ଥର ସଇଲା। ଏଟା ବି ମୋର ତିନି ଥର ସଇଲା।
ସଇଲା ଆଉ ତିନିଟା କରିଦବା ଆଉ ଶନିବାର ଆଉ। କରିଦେଲେ ବି ସୁଦେ ତୁ ଆମ ଝିଅ ବାକି ଅଛି କରିବ।
ଆଜ୍ଞା ଆଜ୍ଞା।
କାଲି କରିଥିଲା ନା ନା କରିନି ନା ନା। ସେ ଆଉ ଗୋଟେ ପିଲାଟେ କରିଥିଲା ଝିଅ ସେଇ ଯୋଉ ଛୁଆଟିଏ ଆଉ ସେ ଝିଅ ତାକ ଝିଅ କତିକି ସେ ଦି ଥର କଲା ସିଏ ବି ତୁମ ସାଙ୍ଗରେ କ ଥା ହେଇଛି ମୁଁ ତାକୁ କହୁଥିଲି ସିଏ ବି କହିଲା କହିଲେ ହଁ ମେଡିସିନ ଇଏ କହିଲେ ହଁ ମୁଁ ବି କଥା ହେଇଛି। ପିଲାଟା ସେ ପଢୁଛି କଟକରେ ମୁଁ କୋଉଠି କେଜାଣି ଜାଗା ତ ଜା ଣିନି ସେ ଯାହା ହୋଉ ପଢୁଛି ସିଏ ଛୁଆଟି କହିଲା ହୋଉ ଦିଦି କର ଝିଅ ସେଉଠୁ କହିଲା ମୋରତ ହଉନି ମୁଁ କହିଲି ହୋଉ ତୁ କରିଦେ ଆଉ ସିଏ ତାର କରିଦେଲା। ସେ ଦିଟା କରିଦେଲା ଝିଅ ଦିଟା କରିଦେଲା।
ଝିଅ ବୟସ କେତେ କି?
ଝିଅ ଝିଅ କ ଏଇ ଯୋଉ ଏକୋଇଶ ତାକୁ।
ଏକୋଇଶ ତାହେଲେ ସାନ ମୋ ଠୁ ଆଉ।
ସିଏ ତାର କରିଦେଇଥିଲା ନା ସିଏ ତାର ଦିଟା କାଲି ରାତିରେ ସେ ଦିଟା ମୋ କତିିକି ଆଗେ କଲା କେମ୍ ଛୁଆଟି ମୁଁ
ହଁ ଆଣ୍ଟି ଟାଇମ୍ ଅଧିକ ହେଇଗଲା ମୁଁ ରଖୁଛି ପରେ କଥା ହବା। ଠିକ୍ ଅଛି।